ହୁଁ କୁହନ୍ତୁ ହୁଁ ହୁଁ ଶୁଭୁଛି। ଏଇଠି ବସିଛି ଆଉ କଣ କରିବି?
ଆଉ ଖାଇଥିଲେ କଣ ମୁଁ ବି ବସିଛି।
ଜଷ୍ଟ ବସିକି କୁସୁମ କୋଳି ଟିକେ ଖାଉଛି ଆଉ।
ହଁ।
ଆପଣ କଣ ଖାଇଥିଲେ?
ମୁଁ ଏଇନା ଚା ବିିସ୍କୁଟ ଆଉ।
ଚା ବିସ୍କେଟ୍ ଆଉ ମଣିଂରେ?
ମର୍ଣିଂ ରେ କଣ ଖାଇଥିଲି ମନେ ନାଇଁ ଆଉ।
ମନେ ନାଇଁ?
ଉ କଣ କରୁଛନ୍ତି ଏଇନା?
ଏଇଠି ବସିଛି ଛାତ ଉପରେ।
ହଁ ନା ନା।
ବର୍ଷା ହେଇନି?
ନା ବର୍ଷା ଇଆଡ଼େ ନାଇଁ। ନା କାଲି ଆସିଥିଲା କିନ୍ତୁ ହେଇନି ଆଉ।
ହୁଁ କଣ କରୁଛନ୍ତି ଅଭିକା?
ଅବିକା ଛାତ ଉପରେ ବସିଛି ଆଉ।
ଆଉ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ କଣ ଆ ମତେ ତ ଚିକେନ ଫେବରାଇଟ୍। ଚିକେନ କୁ ନାନ୍ ମୁଁ ମାଛ ଖାଉନି ନା ମାଛ ଖାଉନି ନା ସେଥିପାଇଁ ଚିକେନ ମୋର ପସନ୍ଦ।
ଆଉ ଘରେ ସବୁ କଣ କରୁଛନ୍ତି?
ମାମା ରୋଷେଇ କରୁଛନ୍ତି ଆଉ ଦିଦି ଅପା ବସିକି ଟିଭି ଦେଖୁଛନ୍ତି।
ଆଉ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆପଣଙ୍କର?
ହଁ।
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଭାଇ ମୁଁ
ହୁଁ। ସମସ୍ତ ଙ୍କ ଦେହ ପା ଭଲ ଅଛି?
ହଁ ହଁ।
ହୁଁ ଆଉ ରାତି ବେଳୁ ରୋଷେଇ କଣ ହେଇଛି ଆଜି?
ରୋଷେଇ ସିମେଇ ରୁଟି ଆଉ ଆଳୁ ଭଜା
ଆଉ କଣ ପଢାପଢି କରୁଛନ୍ତି?
ହଁ। ପ୍ଲାସ୍ ଥ୍ରୀ ପ୍ଲାସ ଥ୍ରୀ ପ୍ଲାସ ଥ୍ରୀ
ଫାଷ୍ଟ ଇଅର ନା?
ନାଁ ସେକେଣ୍ଡିଅର୍
ଆର୍ଟ୍ସ୍ ନା ସାଇନ୍ସ?
ନା ଆଡ୍ସସ ଇକୋନୋମିକ୍ ଅନାର୍ଷ
ଓ ଇକୋନୋମିକ ଅନର୍ଷ ହୁଁ ତ ଭଲ ଅଛି
ଆ ତମେ
ମୋ ତ ଅଭିକା ଦି ବର୍ଷ ତିନି ବର୍ଷ ହେଲା ପ୍ଲସ ଥ୍ରୀ ସରିଲାଣି।ଜବ୍ କରିଥିଲି କୋ ପଟି ସୋସାଈଟିରେ ଅବି କା ଏଚ-ଡି-ଏଫସି ପର୍ଶିନାଲ ଲୋନରେ ଅଛି।
ହଁ ହଁ।
ହୁଁ।
ଆଉ ରଜରେ କୁଆଡେ କଣ ବୁଲିବା ପ୍ଲାନିଂ ଅଛି?
ଆମେ ତ ପୁଅ ପିଲା ନା ବୁଲିବୁ ଆଉ ଝିଅ ପିଲା ଭଳିଆ ଘରେ ରହିବୁ କି ଦୋଳି ଖେଳିବୁ ବୁଲାବୁଲି ଅଛି ଆଉ ତମମା ତମେ ସିନା ଘରେ ରହିବ ଦୋଳି ଫୋଳି ଖେଳିବ ସଜବାଜ ହବ।
ହଁ ଆମେ ତ ବୁଲିବାକୁ ଯିବୁ।
ହୁଁ ବୁଲିବାକୁ ଯିବ?
ହଁ।
ରୁଟି ଫୁଟି ଶିଖିଛ?
ହଁ ହଁ। ସ୍କୁଟି କାର୍
କାର ବିି? ଓଡ଼ିଆ,
କ
ଆଉ କୁଆଡେ ଯିବାର ପ୍ଲାନିଂ ଅଛି?
ଆମେ ଜିବୁ ମିନି କେଦାରନାଥ।
ହୁଁ,
ମିନିକେଦାର ନାଥ ଯିବୁ ଆହୁରି ଅଛି ବୁଲିବାକୁ ଆଉ। ଚଣ୍ଡିଖୋଲ, ମହାବିନାୟକ ସେମତିଆଉ
ଆଉ ପୁରୀ କେବେ ଆସିଥିଲ ଲାଷ୍ଟ ଟାଇମ୍
ପୁରୀ ମୁଁ ଯାଇନି।
ଯାଇନ?
ସେତେବେଳେ ଯାଇଥିଲି ଆଉ।
ପୁରୀ ଯିବା କଥା ନା ଆଉ
ଛୋଟବେେଳେ ଯାଇଥିଲି ଯାଇନି ଯିବି ଆଉ ଏବେ ଅଛି ଯିବାର ଏଇ ଦି ତିନି ମାସ ଭିତରେ ଆଉ।
ହୁଁ ଉଁ କୁଆଡେ ଯାଉନ ଯା ବର୍ଷକେଥରେ ପୁରୀ ଯିବାର ଅଛି।
ହଁ,
ଆମର ତ ଆଟଲିଷ୍ଟ ମାସକୁ ଗୋଟେ ଥର ହେଇଯାଉଛି ହୁଁ ହୁଁ ଆଉ କଲେଜ ଛୁଟି ହେଇଛି ଏବେ
ହଁ ରଜ ପରେ ଖୋଲିିବପା
ଉଁ କେତେଟା ସେମିଷ୍ଟାର ସରିଲାଣି।
ତିନିଟା ରଜ ପରେ ଆଉ ଗୋଟେ ହବ।
ହୁଁ ଆଉ ପ୍ଲସ୍ ଥ୍ରୀ ପରେ କଣ ପ୍ଲାନିଂ ଅଛି।
ପି୍ଜି
ପିଜି
ହୁଁ
ହୁଁ କୋଉ ଅନରସରେ
ଇକୋନୋମିକ ପା
ଇକୋନୋମିକସ ରେ କରିବ?
ହଁ
ପିଜି ଅପେକ୍ଷା ବିଇଡ ଟା ଭଲ ନା। ବିଇଡି ଏଜାମ ତଣ ଲାଷ୍ଟ ଇୟର ତ ହେଇଥିବ ନା,
ଆନ୍ଧ୍ର ବିଇଡ କଥା ଭାବୁଥିଲି ସେକେଣ୍ଡ ବା
କି ତାଲେ ଫାଇନାଲରେ ବି ବିଡି ଦେଇ ପାରିଥାନ୍ତ ନାଇଁକି।
ହଁ ଦିଦି କହୁଥିଲେ କିଛି ଫା ହେଇଛନ୍ତି ବିଡ ବୋଲି ନା କଣ
ହୁଁ ହୁଁ ସିଏ ଦେଇଛନ୍ତି।
ତାଙ୍କୁ ଏଇନେ ଫୋନ କରିଥିଲି ସେ କହିଲେ କହୁଥିଲେ ମୁଁ କହିଲି ହଉ।
ସିଏ ରୋଷେଇ ବାସ କରୁଥିବେ ତ ବୋଧେ
କିଏ
ଦିଦିଙ୍କ କଥା କହୁଛ ତ
ସିଏ କହିଲେ ତ ଏବେ ଫ୍ରି ନାହାନ୍ତି।
ହୁଁ ହୁଁ ହୁଁ।
କହିଲେ ଏ ଟିକେ କାମ ଅଛି ମୁଁ କହିବି ଫ୍ରି ହେଲେ କହିବି ମେସେଜ କରିବି।
ହଁ ସେ ବିଜି ରହୁଛନ୍ତି ନାଁ
ଶୀତ ତମର ପୁରା ମଲ୍ଟି ଟ୍ୟାଲଣ୍ଟେଡ ସେ ଚାରି ଏଟେ ତାଙ୍କୁ ହଁ।
ନା ନା ସେ ମୋ କ୍ଲୋଜ ଫ୍ରେଣ୍ଡ
ସବୁ ମ୍ୟାନେଜ କରିଦୋଉଛନ୍ତି।
ଆଉ କଣ କରିବା ପରିସ୍ଥିତି ବାଧ୍ୟ କଲେ ସବୁ ମ୍ୟାନେଜ କରିବାକୁ ପଡିବ। ତାର ସେଟା ଆନ୍ଧ୍ର ବି ଡ ଏବେ ସେକେଣ୍ଡସେମିଷ୍ଟାର ହୋଉଛି ପଢାପଢି ଚାଲିଛି ଆଉ ପିଲ ପିଲାଦୀନ ଛାତି ହେଇକି ପଢିଛୁ।
ସିକ୍ସ କାଲ ରୁ ପ୍ଲସଥୀ ରେ ସେ ଅଲଗା କଲା ଆମେ ଅଲଗା କଲୁ ଆଉ
ଆଉ ଏବେ କଣ କରୁଛ?
ଅବିକା ଜବ ବବେଗ ଅବିକା ଛାତରେ ବସିଚୀ ଓଏ ତ ମ୍ୟାରେଜ କରିଗଲାଣି ଚାଲିଚି ଆଉ ବର୍ଷା କେବେ କାଲି ହେଇଥିଲାନା? ପହରଦୀନ ହୋଇଇଥିଲା?
ବର୍ଷା ପହର ଦିନ ହେଇଥିଲା କାଲି ଆସିଥିଲା କିନ୍ତୁ ହେଇନି।
ଆଜି ଖରା କରିଛି ନାଁ କରୁନି?
ହଁ ଆଜି ଖରା ତ ସବୁବେଳେ ହୋଉଛି। ସନ୍ଧ୍ୟାବେଳକୁ ହଁ ଜୋରେ ଚାରିଟା ବେଳକୁ ବର୍ଷା ହେଇଥିଲା। ପରଦିନ ଆଜି ବି ଆସିଥିଲା କିନ୍ତୁ ହେଇନି କାଲି ରାତିରେ ଆସିଥିଲା।
ଆଜି ଆମକୁ ଗୋଟେ ଭଲ ପାଗ ଦେଇଛି ମେଘୁଆ ମେଘୁଆ ରଜ ପାଗ।
ଆମର କାଲି ରାତିରେ ଆସିଥିଲା ବର୍ଷା କିନ୍ତୁ ହେଲା ନାହିଁ। ପଳେଇଲା ପୁଣି ଆଜି ରାତିରେ ତ ଏଇ ମେଘ ଆସିବ ବୋଧେ
ରୋଷେଇ ବାସ ଆପଣ କରନ୍ତି ନାଁ ମାମା?
ମୁଁ କିଛି କରେନି ବେଳେ ବେଳେ ଯଦି ଇଚ୍ଛା ହେଇଥିବିନ କରେ ନହେଲେ ନାହିଁ।
ହେଇସି ସ୍ପେଶାଲ୍ କଣ କରୁଛନ୍ତି।କଣ କରିବାକୁ ଭଲ ଲାଗେ ରୋଷେଇ
ମତେ
ହୁଁ।
ମ ତେ ଯୋଉ ମୁଁ କଣ କରେ
ନା ନା କଣ ରୋଷେଇ କରିବାକୁ ଭଲ ଲାଗେ ନାଇଁକ କି ତମେ କଣ କର?
ମତେ ସବୁ ଭଲ ଲାଗେ।
ତଥାପ କୋଉଟା ଭଲ କରନ୍ତି?
ଭଲ ମୁଁ ସବୁ କରେ
ହଁ ବେଳେ ବେଳେ ରୋଷେଇ କରନ୍ତି ପୁଣି ଭଲ ସବୁ କରନ୍ତି।
ମତେ ତ ସବୁ ଭଲ ଲାଗେ ମୁଁ କଲି ମୁଁ କରିଛି ମାନେ ଏଇଟା ଯାହା ହେଇ
ନାଇ ନା ତଥାପି କୋଉଟା ଭଲ କରନ୍ତି। ସବୁଠୁ ବେଷ୍ଟ
ମାନେ ଯୋଉ ମୁଁ କହୁନି ସାନ ହରକା କହୁଥିଲେ କି ଯୋଉ କଷା କଷି ସେଇଭଳିଆ ଆମେ ଟିକେ ଭଲ କରେ ବେଶୀ। ହୁଁ
ଆଗକୁ ଅଛି ମାନେ ଚିକେନ
ଚିକେନ ମାନେ ଚି ଚିକେନ କଷା ହଉ କି ଆଳୁ କଷା କି ମିମି ଏମ୍ ଏମିତି ଆଉ
କି ଜିନିଷ
ହୁଁ।
ହୁଁ।
ସେ କୁହନ୍ତି ତ ମୁଁ ଜାଣିନି ଆଉ
ଆଉ ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ମତେ ମିଠା
ମିଠାାଭିତରେ
ମିଠା ମିଠା ସବୁ ପ୍ରକାର ମିଠା ଖାଲି ମିଠେଇ ହେଇକି ଛାଡିଦେଇ ଆଉ ରସଗୋଲା ଗୋଲାପଜାମୁନ ସ୍ପେସିଆଲ ଛେନାପୋଡ
ତାହେଲେ ଆମ ପଟକୁ ପଠେଇବାକୁ ପଡିବ ଆଉ
ତ ସବୁ ଭଲ ଲାଗେ ସବୁ ଖାଲି ମି ସେପରେ ସବୁ ଖାଲି ଯୋଉ ଲଡୁ ଆସେ ଭଲ କଥା
ହୁଁ।
ତମ ଆଡେ କାକେରେ ହେବ
ହୁଁ। ଆମପଟେ ବି ଭଲ, ଟୁରିଷ୍ଟ ପ୍ଲେସ୍ ଅଛି ଆସୁନ ବୁଲିକି ଯିବ କେବେ।
କୋଉଠି?
ହୁଁ ବୈଷ୍ଣବ ଦେବୀ ରାମ ମନ୍ଦିର ଲଡ଼ୁବାବା ଦକ୍ଷିଣକାଳି
ହେଲେ ତମ ଘରଟା କଉଠି?
ପାଖାପାଖି ନୟାଗଡ଼ ନୟାଗଡ଼,
ହଉ ଦିଦିଙ୍କ ଘର ପାଖରେ
ହୁଁ ହୁଁ ତାଙ୍କ ଘର ପାଖରେ ବଲେ ଆମଠୁ ତାଙ୍କ ଘର ଟା ହଉଛି ଚାରି କିଲୋମିଟର
ହୁଁ ହୁଁ ହ ସେଠି ଯଦି ହବ ଭବିଷ୍ୟତରେ ଯିବା କଥା ତ ଯିବି ଆଉ।
ଆଉ ଆସିବ ଫ୍ୟାମିଲି ସହିତ। ସେ ଶୀତ ଦିନ ଆସିବ ବୁଲାବୁଲି କରିବା ଭଲ ଜାଗା ଅଛି।
ହଁ,
ହୁଁ,
ଭଲ ଆମ ଇଆଡେ ବି ଭଲ ଜାଗା ଅଛି ମିନି କେଦାରନାଥ ଆଇଛ?
ନା ଯିବି ବୋଲି କେବେ ଭାବିଛି କିନ୍ତୁ ମୁଁ ଶୁଣିଥିଲି ମଝିରେ ଯେ ବିଲ ମଝିରେ ହେଇଛି ବୋଲି କାଦୁଅ ହଉଥିଲା ପ୍ରବଳ ଇନଷ୍ଟାରେ ଆସି
ହଁ ଉ ପିଚୁ ରାସ୍ତା କାଦୁଏ ନା
ଏଇଟା ସତନା ମିଛ ଯୋଉ ଇନଷ୍ଟା ରେ ଆସିଥିଲା କାଦୁଅ
ସେ ସେଟା ମୁଁ ଜାଣିନି। ନି ସେଟା ମୁଁ ଜାଣିନି କିନ୍ତୁ ସେଟା ତ ପିଚୁ ରାସ୍ତା ବିଲ ମ ରେ ତ ନାହିଁ ମାନେ ସେ ପଟେ ଗଲା ବେଳକୁ ରାସ୍ତା ଏକର ସେକର ବିଲ ଦିଟା ଯାକ।
ହୁଁ ହୁଁ ନୋଟ
କିନ୍ତୁ ଆର ବର୍ଷ ଆଉ ହଁ ହେଇଥିବ ମୁଁ ଦେଖିନି ୟୁଜ କରିନି ମୁଁ ତ ଆର୍ଥରିକ ଆ ବର୍ଷା ହେଇଯିବ ବୋଧେ ଆର୍ଥରିକ ରଜରେ ସଂକ୍ରାନ୍ତି ଦିନ ମଝିରେ ରଜ ଦିନ ବହୁତ ଭିଡ ହେଇଥିଲା ମାନେ ଆମ ରାସ୍ତା ଟଲି ଜାମ୍ ହେଇଥିଲା ଗୋଟେ ମାଛି ବି ଯାଇପାରିନଥିଲେ ଏତେ ଜାମ୍ ହେଇଥିଲା ଗା
କୱ ହ ଠିକ ଅଛି ରଖିଛନ୍ତିଲା ହୁଁ ହୁଁ ହୁଁ
ହୁଁ ହୁଁ ହୁଁ